ହଲୋ କଣ କରୁଚୁ? କଣ କରୁଥିଲ?
କିଛି ନାହିଁ ଲୋ ବସିଥିଲି।
ରେ ଟିକେ କଣ କଣ କହ ତ ମୁଁ ଆଉଛି ଟିକେ ର ଗୋଟେ ସେକେଣ୍ଡ ହେଲା। ହଁ କହ କଣ କହୁଛୁ କ?
କଣ କରୁଚୁଲୋ? କଣ କରୁଛୁ? କଣ କରୁଛୁ?
ରୁଟି ରୁଟି କରିବି ଲୋ ରୁଟି କରିବି ଏବେ। ରୁଟି କରିବି ଲୋ ଅଟା ଚକି ହଁ ଅଟା ଥିଲି, ଟିକେ ପୂର୍ବରୁ।
ହୁଁ, ହୁଁ।
କେବେ ରୁଟି କରିବେ?
କଣ ଖାଇଥିଲୁ?
ସେ ଖାଇବ। ମତେ ଟିକେ ଦେଲା।
ଯା, ହଉ ଦଉଛି ତ ସେଇଟା କେଡେ ବଡ କଥା।
ହୁଁ, ସେଟା। ମୁଁ ଯାଇଥିଲି। ର, ର ରୁଟିକୁ।
ଯୋଉ ଜାଇରେ ବେଲୁଛନ୍ତି, ବେଲଣା ପିଢା ଆଉ।
ହଁ, ଭଲ।
କଥା ହଉଥିଲୁ ମିନି। ମିନି କଥା ହଉଥା। ରହନା।
ହଉ ଆଉ କଣ ଖବର କହ। ରୁଟି ଆଉ କଣ?
ନାଇଁ, ସେମିତି କିଛି ନାହିଁ।
ହୁଁ, ହୁଁ।
ତୁ, କହ। ତୁ, କହ। କଣ କହୁଛୁ କହ?
କଣ ଖାଇ। ଅଞ୍ଜଳି ସହିତ ଏବେ ଦେଖାହଲା। ମୁଁ ଟ୍ୟୁସନ୍ ଯାଇକି ଆଉଥିଲି। ଟ୍ୟୁସନ୍ ଯାଇକି ଆଉଥିଲି। ଅଞ୍ଜଳି ସହିତ ହଁ, ଯେ, ମୁଁ ଅଞ୍ଜଳି ସହିତ ବି ଦେଖା ହେଲି। କଥା ହେଲି।
ଅଞ୍ଜଳି ସହିତ ଦେଖା ହେଲୁ କିଲୋ?
ହଁ, ଟ୍ୟୁସନ୍ ସାରି ସେ। ଟ୍ୟୁସନ୍ ସାରିକି ଯାଉଥିଲା। ମୁଁ ଟ୍ୟୁସନ୍ ସାରିକି।
ଓହୋଃ। ସେ ଟ୍ୱଇସନ୍
ହଁ, ଟ୍ୟୁସନ ଯାଇଥିଲା।
ମାର୍କେଟ ପଟରେ ଟିଉସନ ହେଇଥିଲା?
ଏ ବି, ଡ଼ି କଲେଜ ଫ୍ରଣ୍ଟରେ ସେପଟ ସାଇଡରୁ ଆସିଥିଲା।
କେଟେ କହୁଛୁ ଆଉ? ମୁଁ ମାର୍କେଟ ଗଲେ ଏପଟ ମାର୍କେଟ ବୁଝୁଛି।
ହୋଉ ହୋଉ।
ହୁଁ। ହୋଉ କହ ଆଉ କଣ କହୁଛୁ କହ?
ସିଧି ଟିଉସନ ଯାଇଥିଲା ନା ନାଇଁ?
ହଁ ଯାଇଥିଲା ଲୋ। ଏ କହୁଛୁ କିଲୋ ଶୁଣେ କଣ ହଁ କହନା। ନାଇଁ ନାଇଁ ତୁ ତୁ ଆଜି ତ ଦିନ ଯାକ କଣ କଲୁ କଣ ସକାଳଠୁ କଣ କେମିତି କ? ମୁଁ ମୋ ପାଳିକୁ ମୁଁ କହିବି ମୋ କଥା।
ମୁଁ ସକାଳୁ ଉଠିଲି ଫ୍ରେଶ ହେଲି ଫ୍ରେସ ସବୁ କାମ ମୋର ସାରିଲି ସବୁ କାମ ସାରି ସାରିବା ମୋର ନିତ୍ୟ ନିତ୍ୟ କର୍ମ ସାରିଲି ଆଉ ଫୁଲବାଣୀକୁ ଆସିବା ପାଇଁ ରେଡି ହେଲି। ଫୁଲବାଣୀକୁ ଆ ସେଟା ଖାଇଲି। ଟିକେ ଜଳଖିଆ ଖାଇଲି ଜଳଖିଆ ଖାଇ ସାରିକି ଫୁଲବାଣୀ କୁ ଆସିଲି ଫୁଲବାଣୀ କୁ ଆସିକି ଡ୍ରେସ ପେଣ୍ଟେ ରଖିଲି, ସାଇଜ ରେ ରଖି ସାରିବା ପରେ କଣ ସାଇଜରେ ରଖିଲି ରଖି ସାରିକି
ରଖିଲି କହ।
ହଁ ସଠିକ ଭାବରେ ରଖିଲି। ରଖି ସାରିବା ପରେ ଗାଧେଇଲି। ଖାଇଲି, ଶୋଇଲି, ଶୋଇଲି, ଉଠିଲି, ଟିଉସନ ଗଲି। ଆଉ ତୋର ଦିନ କେମତି? ତୋର ଦିନ କେମିତି ଗଲା ଆଜି?
ଏ କୋଉଠିକୁ ଟିଉସନ ଯାଇଥିଲୁ।
ସେପଟ ତେର ଗୁଡା।
ଓହୋ। ହୋଉ କଣ ଖାଇଲୁ କଣ ଖାଇଛୁ କଣ ଖାଇଲୁ କଣ ପିଇଲୁ କହିବୁନୁ।
ଟିଉସନ ରେ ଖାଇଲେ ଟିକେ ବରା ତରକାରୀ। ଗୋଦାମ ଘରେ କରାହେଇଛି। ଥିଲା ଘରେ କରାହେଇଥିଲାତ ଘର ତରକାରୀ ଟିକେ ଖାଏ
ହୁଁ ଆଉ କଣ କରୁଛୁ ଏବେ
କିଛି ନାଁଇ ଅଛି
କଣ ରୋଷେଇ ହବ କହ
ରୋଷେଇ ଭାବୁଛୁ ଡାଲି କରିବୁ ଭାବୁଛୁ ତ
ଖାଲି ଡାଲି କରିବୁ
ଦେଖିବି କଣ ଆଉ ଟିକେହଉ ଆଉ ଟିକିଏହେଲେ ଜଣା ପଡିବ
ଆଳୁ ଫାଳୁ ନାଇଁକି ଆଳୁ ଟିକେ ଭାଜି ଦଉନୁ ଆଳୁ ଟିକେ ଭାଜି ରୁଟି ଅଟା ଟିକେ ବେଲିଦେଲତ ରୁଟି ହେଲା
ହଁ ଆଛେ ଘର ଭଡା ରହିକି କିଏ ରୁଟି ଖାଉଥିଲା
ଖାଉନକିି
ନାଁ
ମୋର ଅଭ୍ୟାସ ହେଇଗଲାଣି ରୁଟି ଖାଇବାର ମୁଁ
ହଁଲୋ ଘରେ ର ଘରେ ରହିଲେ ଖାଇବୁ ଏଇ ଭଡା ରହିଲେ ଦେଖୁଛୁ ତ ଘରେ ଯେମିତି ଖର୍ଚ୍ଚ ହଉଛି ତାର ଦୁଇ ଗୁଣ ଏଠି ଖର୍ଚ୍ଚ ହେଲା ଭଳିଆ ହଉଛି ଆଉ ଏଠି ଆଉ ସେ ରୁଟି କେବେ କେମିତି ବାଇଚାନ୍ସ ଚକୁଳି ଫକୁଳି ଟିକେ ବନେଇକି ରୁଟି ଟିକେ ପରଟାଟିକେ କରିକି ବାଇଚାନ୍ସ କେବେ ଟିକେ ଖାଉଛିନା ସବୁଦିନ
ଅଟା ନାଇଁଲୋ ଅଟାଟିକିଏ ଚୁଡାଟିକିଏଟି ରଖି ରଖୁତା ଖାଇବୁ ନା
ହଁ ସେଇଟା ରଖୁଛୁଲୋ ବେଳେ ବେଳେ ବେଳେ ବେଳେ ଖାଉଛୁ ବେଳେ ବେଳେ
ଓହୋ ଅଞ୍ଜଳିକିତ ପୁରା ଭାତ ସିଏବିତ ଭାତ ଆଣିଲା
ସିଏ ଭାତ ଆଜ୍ଞା କଲ୍ୟାଣ ବି ଭାତ
ମୁଁ ମୁଁ ଗୋଟେ ଲୋକ ଆ ଯିଏ ଯୋଉ ଯୋ ଯିଏ ଭାତ ନଦେଲେ ବି ଖାଇବ ଭାତ ଟିକେ ଖାଇବା କଥା ଯେମିତି ହେଲେ ଦିନକୁ ଥରେ ଯେ
ଦିନକୁ ଥରେ କିନ୍ତୁ ସୁମୀ ମତେ ବି ମତେ ବି ନାଇକି ରୁଟି ପସନ୍ଦ ମତେ ଦିନକୁ ଥରେ ରୁଟି ଖାଇବାକୁ ନିହାତି ଦରକାର ମତେ ଭଲ ଲାଗେ।
ମତେ ଦିନକୁ ତୁ ତିନିଥର ରୁଟି ପରଟା ଦବୁ କହିଲେ ମୁଁ ଖାଇବି ରୁଟି ପରଟା ଦବୁ କହିଲି ମୁଁ ଖାଇବି
ମୁଁ ବି ଖାଇବିଲୋ ସୁମି ମତେ ପସନ୍ଦ ସେଇଟା କିନ୍ତୁ ତୁକଣ ମୁଁ ପାଉନି ଖାଇବାକୁ ଆଉ
ହୁଁ ହୋଉଲ ଚିନ୍ତା କରନା ମୁଁ ଆଣିଦେବି ତତେ ଦିନା
ଟିଉସନ ରୁ ଦେଖେ ଟିଉସନ ରୁ ଆଠଟା ସାଢେ ଆଠଟା ହଉଛି। ତାପରେ ଦେଖ ସମସ୍ତଙ୍କ ରୁଟି ଖାଇବା ପସନ୍ଦ ନାହିଁ ସୁଣୁନୁ ତାପରେ ଜଣେ ଯଦି ଅଟା ଧରିକି ଆଇଲା ଯାହାବି ସମସ୍ତଙ୍କୁ ଗୋଟେ ଗୋଟେ ଦେବାକୁ ପଡିବନା ଯାହାବି ଆଉ ସବୁ ସବୁଦିନ ଯଦି ସମସ୍ତେ ସମସ୍ତଙ୍କୁ ସବୁଦିନ ଯଦି ସମସ୍ତଙ୍କୁ ଦଉଥିବ କହିଲେ କଣ ମିଳିବ ସେଟା ସମସ୍ତେ ହଁ ସମସ୍ତେ କଥା ହେଇ କି ଆଣିଲେ ହବ ନହେଲେ ମତେ ରୁଟି ପରଟା ଏତେ ପସନ୍ଦ ସେଇଟା ଯେ
ଆମ ଘରେ ରୁହନ୍ତୁ କହିଲେ ମୁଁ ତୋତେ ରୁଟି ପରଟା କରିକରିି ଦିଅନ୍ତି।
ମୁଁ ଘରକୁ ଗଲେ ଆଗ ରୁଟି ପରଟା କରୁଛି ରୁଟି ନହେଲେ ପର ଟା ନହେଲେ ଯାହା ଆଳୁ ପରଟା କେତେବେଳେ ଚିନି ପରଟା ଏମତି କରୁ ହୁଁ।
ମୁଁ ଅଟା ଚକଟିବାରେ ମୋର ପାଞ୍ଚ ମିନିଟ ପାଞ୍ଚ ମିନିଟରେ ତୁ ଅଟା ଚ ଦେବି ଖୁରିଏ ଅଟା ଦବୁ କହିଲେ ଚକଟିକି ଥୁଇଦେବି ମୁ ମୁଁ ସେମତି। ଅଟା ଆଉ ତାପରେ ତାପରେ ଭଜା ଭଜି ଯେତିକି ଯାହା ସବୁ କରିକି ଥୋଇଦେବି ମୁଁ ମତେ କାଟାକାଟି କରିକି ଦେଇଦବୁ ମୁଁ କରିକି ଥୋଇଦବି ଆଉ ପିଆଜ କା କାଟାକାଟି ତ ଆହୁରି
ସିଧି କଣ କରୁଛି ସିଧି।
ସିଦ୍ଧି ସିଏ ଏବେ ଟିଉସନରୁ ଆଇଲା ଲୋ କଣ କରୁଛି ଯେ କେଜାଣି କଣ କରୁ ବଇଚି ଟିଭି ଟିକେ ଦେଖୁଛି ଆଉ। ଆଉ ବୋଧେ ବାହାରକୁ ଟିକେ ଗଲେ ବୋଧ୍ ଚାଲିଆ ଚାଲିିବା ଚାଲିବା ପାଇଁ ଯାଇଛନ୍ତି ବୋଧେ।
କଲ୍ୟାଣୀ
ଆଇଲେ ଆଇଲେ ଆସିଲେ ବସିଲେ ଏବେ ଟିଭି କଲ୍ୟାଣୀ ଅଞ୍ଜଳି କହୁଥିଲା କଲ୍ୟାଣୀ କ ଖାଉନି ପାଲୋ ମୁଁ
ସିଏ ସିଏ କଥା ହଉନି ଏକାଲୋ ମୁଁ କେତେଥର ଫୋନ କରୁଛି ସଏ କଲ ବ୍ୟାକ୍ ବି କରୁନି କି କିଛି ନାଇ ତାପରେ ଏବେ ମୁଁ ତୋତେ ଫୋନ କରିବା ଆଗରୁ ମୁଁ ତାକୁ ଫାଷ୍ଟ ଫୋନ କଲି ସିଏ କହିଲା ନାଇଁ ମୁ ଟ୍ୟୁସନ ରେ ଅଛି କହିଲା ମୁଁ କହିଲି ଆଉ ଘରକୁ ଯାଇକ ମତେ ଫୋନ କରିବୁ ଆଉ କ
ଠେଇବି - ହୁଁ ମତେ କଲ କଲେ ମୁଁ ଥରେ ଥରେ ହ ଥରେ ଥରେ ଉ ଉଠୋଉନି ସିନା କିନ୍ତୁ ସେ ଭାରି ବ୍ୟସ୍ତ ଥାଉଚି କଣ କରିବି ମୋର
ଶୁଣେ ସିଏ ଉଠେଇଲେ ନା ସେ କହିଲାକି ଆଉ ଘରକୁ ଗଲେ ଫୋନ କରିବୁ କହିଲି ତାକୁ ଯେ ସିଏ କହିଲା କି ନାଇଁ ଆଉ ଘରକୁ ଗଲେ ମୁଁ ରୁଷେଇ କରିବି କିହିଲା ମୁଁ କହିଲି ହଉ ରୋଷେଇ କରି କରି କଥା ହବୁ କଣ ଅଛି କହିଲି ସେ କହିଲେ ନାଇଁ ନାଇଁ ମୋ ଦି ହଁ ମୋ ଦିଦି ଗାଳି କରୁଚି ମତେ ଆଉ କଥା ହେଲେ କଥା ହେଇ ଜାଣୁନୁ ଆଉ
ମୋ ମା ବି ରାଗୁଚନ୍ତି ମୋ ମା ବି ମୋ ମା ବି ରାଗୁଚନ୍ତି କ ଥା ହେଲେ ବେସି।
ଆରେ ନାଇଁ ନାଇଁ ଧରିନିଅ ଗାଳି କରୁଚନ୍ତି କଥା ହେଲେ କିନ୍ତୁ ତା ଦିଦି ସବୁ ତୁ ନିୟମ ଜାଣୁନୁ ଏଇଟା ଜାଣୁନୁ ଏମିତି କଥା ହଉଚୁ ସେମିତି କଥା ହଉଚୁ ବୋଲି ଗାଳି କରୁଚୁ ବୋଲି ମତେ ସେ କହିଲା ଯେ ମୁଁ କହିଲି ହଁ ହଉ ରଖୁଚି କହିଲି ଆଉ ରଖିଦେଲି।
ଓ ହୋ।
ଏବେ ମୁଁ ବି ରୁଷେଇ କରୁଚି ନା ଏବେ ମୁଁ ମୁଁ ବି ଭାତ ପାଣି ବସେଇଚି ନା ଆଉ ଜିନିଷ ପତ୍ର ରଖି ରଖି କଥା ହଉଚି।
ହୁଁ ହୁଁ ଏବେ ଭାତ କୁ କଣ କରିବଲୋ?
ଟ୍ରାଏ କରିବୁ ସିଏ ତା ସହିତ ତୁ କଥା ହିଁ ହେଇପାରିବୁ।
ହୁଁ ହୁଁ। ଜଳଖିଆ କଣ ଖାଉଚ ଲୋ ସକାଳେ?
ଆମେ ଜଳ ଜଳଖିଆ ଏମତି ଛନ୍ ଛୁଆଟି ଖାଇଥିବୁ କେବେ ଦହିବରା ଖାଇବୁ କେବେ ଭାତ ଖା ଖାଇବୁ କେବେ କଣ ହେନ୍ତି।
ହୁଁ ହୁଁ ହୁଁ। ମୁଁ ସକାଳେ ଅଳସୁଆ ହଉଛି ବୋଲି ମୁଁ ଜଳଖିଆ ଫଳଖିଆ କରୁନି ମୁଁ ର ରୁଟି ତ ଥାଉଚି ଦେଖେ ଅଟା ଟିକେ ଆମର ଅଧିକ ଚଟା ହଉଚି ଯେମିତି ହେଲ ବି
ହୁଁ ହୁଁ।
ଖାଳର ହୁଁ।
ଭାବିଲ ତାପରେ ଅନ୍ୟ ଟିଫିନରେ ରୁଟି ଟିକେ ଦେହ ପାଇଁ ବହୁତ ଭଲ।
ଦେହ ପାଇଁ ଭଲ ବାସି ରୁଟି ବେଶୀ ଭଲ।
ବାସି ରୁଟି ବେଶୀ ଭଲ ଡୋରାର ବେଶୀ ପସନ୍ଦ ବାସି ରୁଟି।
ଖାଉଛି।
ଡୋରାର ବାସି ରୁଟି ବେଶୀ ପସନ୍ଦ।
ମୋତେ ହେଲେ ମୋତେ ରୁଟି ପରଟା।
ସୁମି ରଖୁଛି ହେଲା।
ହେଇଗଲା କି?
ହୁଁ ତୁ ଫୋନ କରେ ଏବେ।
ଶୁଣ ଶୁଣ ମୁଁ କରୁଛି ହେଲା, ମୋର ବି ଟାସ୍କ୍ କମ୍ପପ୍ଲିଟ୍ ହବ ନା।
ହଁ ହଁ ଏବେ ତୁ ଫନ୍‌ କରେ ହେଲା। ହଁ ମୁଁ ସବୁବେଳେ ଫ୍ରି ତୋର ଯେତେବେଳେ ଇଛା ତୁ ସେତେବେଳେ ଫୋନ୍ କରିବୁ।
ହଉ ହଉ ଠିକ ଅଛି ର କରୁଛି ହେଲା।
ଟ୍ୟୁସନ ଟାଇମ ରେ ଟିକେ କଥା ହେଇ ପାରିବିନି।
ହୁଁ ହୁଁ ହଉ ହଉ ମୁଁ କରୁଛି ର ହେଲା
ହୁଁ ହୁଁ